ହୁଁ କଣ କୁହନ୍ତ କଣ କରଛନ୍ତି?
ଏଇ କିଛି ନାଇଁ ଆପଣ କଣ କରୁଥିଲେ?
ମୁଁ ଏବେ ଖାଇକି ଶୋଇଛି ଆଉ।
ହଁ ଏବେ ଟାଇମ ଟା ହିଁ ସେଇ ହଁ ଆମେ ବି ଖାଇ ସାରିଲୁ ଏବେ
ଓହୋ ଆଉ ଆପଣଙ୍କ ଆଡେ ହୋଲି କେମିତି ହୁଏ? ହୋଲି କେମିତି କଣ ପାଳନ କରନ୍ତି ହଁ
ତୀଇ ଗାଁ ସାହିରେ ଯାହା ହୁଏ ହୋଲି ଆଉ।
ଓୁ ହଁ।
ତୁମ ପଟେ ମହୋତ୍ସବ ଲାଗେ ନା କଣ?
ହଁ ଆମର ତ ହୋଲି ମାନେ କହିବାକୁ ଗଲେ ତ ମାନେ ହିନ୍ଦୁ ମାନଙ୍କର କହିବାକୁ ଗଲେ ଗୋଟେ ବଡ ପର୍ବ।
ହଁ।
ଆମର ତ ମାନେ ହୋଲି ହେଲେ ମାନେ ପୁରା ସମସ୍ତଙ୍କ ଘରେ ଲୋକକୁ ନେଇ ରଙ୍ଗ ଫଙ୍ଗ ଲଗେଇ ବହୁତ ଭଲ ହୁଏ ଆମର
ହଁ।
ସେ ରଙ୍ଗ ଲଗାନ୍ତି ହଁ ଏଇଦିନ ବିଷ୍ଣୁ ଭଗବାନଙ୍କର ନିଜର ମହାନ ଭକ୍ତ ପ୍ରହ୍ଲାଦକୁ ରାକ୍ଷାସ ନିକଟରୁ ଯୋଉ ବଞ୍ଚାଇଥିଲେ
ହଁ।
ତାପରେ ଜଗନ୍ନାଥ ମନ୍ଦିରରେ ମଧ୍ୟ ଠାକୁରଙ୍କ ଯୋଉ ଯୋଉ ଚଳନୀ ପଳଣ ଯୋଉ ପ୍ରତିମାରେ ବି ହୋଲି ରଙ୍ଗ ଦେଖାଯାଏ ଏଇ ପରିବର୍ଷ ସମସ୍ତେ ସାଙ୍ଗମାନେ ହଉ ଭାଉଜ ସମସ୍ତଙ୍କୁ ରଙ୍ଗ ଲାଗୁ ସେଦିନ ମାନେ ରାଗ ଛନ୍ଦ କିଛି ନ ଥାଏ ସେ ଦିନ
ଥାଏ ହଁ।
ପରସ୍ପରକୁ ରଙ୍ଗ ଖୁସିକା ଲଗେଇ ଆଲିଙ୍ଗନ କରନ୍ତି ତାପରେ ମର ଅ ସବୁଠୁ ମଜା ଲାଗେ ନା ସେମତି ପୁରା ହୋଲିରେ ସମସ୍ତେ ପୁରା ଭୁତୁଣି ହେଇଥାନ୍ତି।
ହଁ ହଁ ପର୍ବ ହିଁ ସେ ରଙ୍ଗ ରଙ୍ଗ ରଙ୍ଗର ପର୍ବ ଆଉ
ହଁ। ବର୍ସକୁ ଥରେ ଆସେ ମୁଁ କହୁଛି କେଉଁଝର ରୁ
ଆଚ୍ଛା ହଁ। ମୁଁ ମମୂରଭଞ୍ଜ।
ଓ ହୋ।
ହଁ।
ନା ଆଉ କଣ ରୋଷେଇ ଆଜି କରିଥିଲେ?
ଆଜି ହେଇଥିଲା ସାଧା ହେଇଥିଲା ଆଜି ଗୁରୁବାର ଟା ପରା
ଓହୋ ହୋଁ ଆଜି ଗୁରୁ ବାର ସାଧା ନା
ହଁ।
ଆଉ ଘରେ ସବୁ କି କି ଅଛନ୍ତି?
ଏବେ ତ ଆମେ ଦି ଜଣ ହିଁ ଅଛୁ।
ଓ ହୁଁ ସ୍ବାମୀ ଆପଣ?
ହଁ ହଁ।
ଓୁ।
ଆମେ ଏବେ ଝାରସୁଗୁଡା ରହୁଛୁ ନା ମା ସେଠି ଶାଶୁ ଘରେ ମା ବାପା ଦି ଜଣ ରୁହନ୍ତି। ଆମେ ଏ ପଟେ
ଓୁ ହୁଁ ମୟୂରଭଞ୍ଜରେ କଣ ସବୁଠୁ ଭଲ ହୁଏ?
ଏପଟେ?
ହୁଁ।
ଏପଟେ ସେମିତି କହିଲେ ପର୍ବ ହିସାବରେ ଏ ଯୋଉ ମକର ପର୍ବ ଆବେ ତଇଁ ବୋଲ ହଁ ସେ ପର୍ବ ଘରେ ଘରେ ଲୋକଙ୍କ ଖୁସି କହିଲେ ନସରେ
ଖାଇଲୁଣୀ?
ଆଜ୍ଞା।
ହଁ ଠିକ୍ କଥା। ସବୁ ପର୍ବ ପର୍ବାଣୀ ଆଉ କଲେ ଯେମିତି ଦୀପାବଳି ହୋଉ କାଳୀ ପୂଜା ହୋଉ କାର୍ତ୍ତିକ ଅମବାସ୍ୟା ଦିନ ବି ଯିବି। ପୁରୁଷଙ୍ଗ ଦେଶର ବି ଗୀତଗାନ ବି କାଳୀଙ୍କ ପୂଜା ବି କରନ୍ତି ବହୁତ ସାରା ପୂଜା ଅଛି। ଗୁରୁବାରେ ବି ବ୍ରତ ସୁଦଶ୍ରା ବ୍ରତ
ହଁ ହଁ ଆଉ ପୂଜା ଫୂଜା ସେମତି ହୁଏ ନାଇଁ ତୁମ ଗାଁ ପଟେ ଏଇ ଗଣେଶ
ହୁଁ ଆମର ତ ଏବେ ସବୁ ହୁଏ ଆମର ତ ଏବେ ଖୁଦୁରୁକୁୁଣି ଆସୁଚି ଯୋଉଟା ଭା ଭଦ୍ର ମାସରେ ଯୋଉ ହୁଏ ଏବେ ରବିବାରେ ଦିନ ଝିଅ ମାନଙ୍କ ଦ୍ଵାରା ମା ମଙ୍ଗଳାଙ୍କ ପୂଜା କରାଯାଏ। ଆଉ ସାବିତ୍ରୀ ବି ହୁଏ। ହଁ ବହୁତ ସାରା ଓଷା ଝୁଅମଳା ଓଷା ହୁ ହୁଏ ଆଉ ଗୋଟେ ନୂଆଁ ଖାଇ ବି ହୁଏ ପ୍ରଥମାଷ୍ଟମୀ ପଣା ସଂ କ୍ରାନ୍ତି ସବୁ ହୁଏ ଆମ ଆଡେ।
ହଁ।
ହୁଁ।
ପର୍ବ ଦିନ କରେ ଟିକେ ଭଲ ଲାଗେ ଆଉ।
ଆଲେ ହଁ ମାନେ ପର୍ବପର୍ବାୀ କଣ ସବୁ ସମସ୍ତେ ନୂଆ ଘରେ ସବୁ ଲୋକ ଫୋକ ସବୁ ଆସନ୍ତି ବନ୍ଧୁବାନ୍ଧବ ଆସି ବେ ସେ ଆମର ବି ଯୋଉ ଇଏ ହଁ ସେଥିପାଇଁ ଭଲ ଲାଗେ।
ହୁଁ। ଆଉ ଆପଣଙ୍କ ପରିବାର ଭଲ?
ହଁ।
ପରିବାର ରେ
ସମନ୍ତେ ହଁ ବାପା ମା ଭାଇ ବୋଉ ସମସ୍ତେ ଭଲ ଅଛନ୍ତି।
ହଁ।
ଆପଣଙ୍କୁ ଏମିତି ଖାଲି ଟାଇମ୍ ରେ କଣ କରିବା ପାଇଁ ଭଲ ଲାଗେ।
ଏଇ ଖାଲି ଟାଇମ ରେ ସେମତି ତ ମୁଁ ମାନେ ଚିତ୍ର। ଚିତ୍ର ବିଚିତ୍ର ଟିକେ କରେ।
ହଁ ହଁ ଶୁଣା ଯାଉଛି।
ଅ
ମତେ ଗଛ ଲଗେଇବା ପାଇଁ ଭଲ ଲାଗେ ବହୁତ ଖାଲି ଟାଇମ୍ ରେ।
ଭଲ ତ
ହ ବହୁତ ମୁଁ ମାନେ ଗେଣ୍ଡୁ ଗଛ ହଉ ମାନେ ଯେ କୌଣସି ଗଛ ହଉ। ମତେ ବହୁତ ଭଲ ଲାଗେ।
ହଁ
ହୁଁ ହଁ ଆମର ଅଛି ଇଏ ହେଉଛି। କଣ କହିଲେ ହଁ ଗଛ ତ ଗଛ ତାପରେ ଆମର ପରିବା ଚାଷ ବି ହୁଏ।
ହଁ।
ହଁ ବାଡିଆଡେ ସବୁ ଲଗେଇଛୁ। ସବୁବେଳେ ଆ ମାନେ ବାହାରେ କଣ ସାର ଫାର ଦଉଛନ୍ତି। ନମସ୍ ସାର ହେଠି ନୁଆ ଆମର ତ ଅ ଯୋଉ ଗାଈ ଅଛି ଗାଈ ଗୋବର ଯୋଉ ଖତ ସେଇ ସବୁ ପକେଇକି ଜହ୍ନି ହଁ ଜହ୍ନି ଭେଣ୍ଡି ବହୁତ ସାରା ପରିବା ଲଗା ହେଇଚି।
ହଁ ଆମ ପଟେ ବି ପରିବା ଚାଷ ଆମ ଘରେ ହିଁ ହୁଏ। ବାଇଗଣ ଶାଗ ସବୁ। ଆମ ସେ ଯୋଉ କଣ ଯେମିତି କହିଲ ଭେଣ୍ଡି ପୁଣି ରୁହ୍ମା। ତୋପଟେ କଣ କୁହ ଝୁଡ଼ଙ୍ଗ।
ନା ନୋଧିଆ କୁହନ୍ତି ନଧିଆ ଝୁଡଙ୍ଗ ସବୁ।
ହଁ।
ହୁଁ
ଆଉ ବୁଲିବାବୁ କୁ କୁଆଡ଼େ ଯାଇଥିଲ ନା ନାଇଁ।
କୋଉଠି।
ବୁଲିବା ପାଇଁ ତୀର୍ଥ ସ୍ଥାନ କୋପଟେ ଯାଇଥିଲ ନା ନାଇଁ ଯାଇ।
ନାଇଁ ଯାଇନି ଏବେ ତ ରଥଯାତ୍ରା ଆସୁଚି ନା ଯି ଯିବି ଭାବିଛି ଜଗା ଡୋରି ଲାଗିଲେ ଯି ଯିବି ଆଉ ମୁଁ ଭାବିଚି ତ କଅ ହଉଚି ଦେଖିବା
ହଁ ସେ ତ ଭାଗ୍ୟର କଥା ଭାଗ୍ୟ ନଥିଲେ ହବନି।
ହଁ ସତ ଯାହା କହିଲୁ ସେଇଆ।
ହଁ।
ଦେଖିବା କଣ ହଉଚି ଜଗା କଣ ଡୋରି ଲଗଉଚିକି ନାହିଁ ଦେଖିବା। ଆଉ। ଆଉ କଣ କୁହନ୍ତୁ।
ଆଉ କଣ ଆପଣ କେତେ ପାଠ ପଢୁଛନ୍ତି।
ହଁ ମୁଁ ଏବେ ଯୋଉ ହଁ ପ ଏବେ ବା ସବୁ ପଢ଼ି କିନେ ଖାଲିପରୀକ୍ଷା ଦଉଚି।
ନାଇଁ ପ୍ଲସ୍ ଥ୍ରୀ।
ଏବେ ହଁ ହଁ ନାଇଁ ନାଇଁ ପଢା ସରିଲାଣୀ।
ହଁ ଏଇ ଯୋଉ ଗମେଣ୍ଟ ଜବ୍ ପାଇଁ ମାନେ ଚାଲିଚି ଚେଷ୍ଟା।
ହଁ ହଁ ଚେଷ୍ଟା ଚାଲିଚି କଣ କରିବା ସବୁଦିନ ଚଲେଇବାର ଅଛି।
ହୁଁ।
ଆଉ। ଆପଣଙ୍କର ଯୋଉ ଆମର ଯୋଉ ନୂଆ ଯୋଉ ବର୍ଷ ସବୁ ଅଛି ନା ବୈଶାଖ ଜେଷ୍ଠ ଆଷାଢ଼ ଶ୍ରାବଣ ଭା ଭାଦ୍ରାବ ଆଶ୍ୱିନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ, ଫଗୁଣ, ଚୈତ୍ର ଯୋଉ ମାନେ କେମ୍ କେମିତି ମାନେ ଜାଣନ୍ତି କୋଉଦିନ କୋଉଟା ମାନେ ଓ ଓଷା ଟା ଅଛି ପଡ଼ିବ କେମିତି ଜାଣନ୍ତି ଏଇଟା।
ଏ ମେନ୍ କଥା ହେଲା ଆ, ଆ, ଏଇ ଯୋଉ ଇଂରାଜୀ ମାସ ଅନୁ ସାରେ ଏଇ ଯୋଉ ମାସଟା ନାଇଁ ଏପ୍ ନାଇଁ ନାଇଁ ଏପ୍ ଏପ୍ରିଲ୍ ମାସ ଟା କୁ ମାନେ ମାର୍ଚ୍ଚ ଏପ୍ରିଲ୍ ହଁ ଏପ୍ରିଲ୍ ପନ୍ଦର ରୁ ଜୁନ୍ ପନ୍ଦର ସେଇଟାକୁ ବୈଶାଖ ମାସ କୁହାଯାଏ।
ଓହୋ।
ଏପ୍ରିଲ୍
ବାର ମାସରେ ତେର ପର୍ବ ଆମର।
ହଁ ବାର ମାସରେ ତେର ପର୍ବ ଆଉ।
ହୁଁ।
ଆ ପଳାସଂକ୍ରାନ୍ତି ସେପଟେ କେମିତି ହୁଏ?
ଆଜ୍ଞା।
ମୁଁ କହିଲିକି ପଣା ସଂକ୍ରାନ୍ତି ସେଠି କେମିତି ହୁଏ? କଣ
ଭଲ ଯୋଉ ସେଇ ଯୋଉଁ ପର ହଁ ହଁ ସେଇ ହଁ ପଣା ସଂକ୍ରାନ୍ତିରେ ହିଁ ସେଇ ଯୋଉ ପରମ୍ପରା ଅନୁସାରେ ସେଇ ଯୋଉ ଲୋକଙ୍କୁ ଉଡାନ୍ତି
ଗୁଡି ଉଡାନ୍ତି ହଁ ଆମର ହଁ ସେଗୁଡା ହୁଏ।
ହଁ।
ଆଣ ସବୁ ଭଲ ପଣା ଫଣା ସବୁ ପିଅନ୍ତି ହଁ। ପଣା ପିଅନ୍ତି ଆଉ ଆମେ ତ ବକ୍ସ ବଜିବ ନାଚ ଫାଚ ବୁନି ହନୁମାନ ପୂଜା ବଢିଆ ଲାଗିଚୁ।
ହଁ।
ହବ ବଡ ପର୍ବ ନା। ଓଡିଆର ନବବର୍ଷ ଆମର କେତେଟା ହୁଁ ଆଉ ଏ ସାବିତ୍ରୀ ଆପଣ କରିଥିବେ ତ ଏଥର?
ସାବିତ୍ରୀ ହଁ। ଏଥର ପ୍ରଥମ୍।
ଓ ଦୋ ପାଞ୍ଚ ଟା।
ହଁ।
ହୁଁ। ସାବିତ୍ରୀ ମାନେ କଣ ନୂଆ ଘର ଯା ଭାର ଆସିବ?
ହଁ ବାପ ହଁ ବାପ ଘରୁ ଭାର ଆସେ।
ହୁଁ।
କହୁଚି ପର୍ବପର୍ବାଣୀ ଗୁଡ଼ାକ ପଡିଲେ ହିଁ ଭଲ ଲାଗେ ମାସରେ।
ହୁଁ! ସାବିତ୍ରୀ ରଜ ସବୁ ଏକାଠେ ଗୋଟେ ବାହାର ହେଇଯାଇଥିବ ନା
ହଁ! କିଛି ଦିନ ତ ମଝିରେ ରହିଗଲା ଆଉ।
ହଁ ଅଳ୍ପ ଦିନ ତ ଲାଗେ ଚଉଦିନ ନା ପନ୍ଦର ଦିନ ଥାଏ ନା?
ଆଜ୍ଞା!
ଚଉଦିନ ନା ପନ୍ଦର ଦିନ ଥାଏ ମଝିରେ ସାବିତ୍ରୀ
ହଁ ହଁ ହଁ।
ହୁଁ ପ ସେ ତ ମୁଁ ପଛି ଆଉ ଶୋଇବେ କେତେବେଳେ?
ହଁ ଏଇ ଶୋଇବା ଆଉ। ଖାଇବା ପିଇବା ସରିଯାଇଛି। ଏବେ ନିଦ ଲାଗିଲେ ହେଲା ଆଉ।
ହଁ ହଁ।
ସେପଟେ ଗରମ କେମିତି?
ଗରମ ଦ ହଉଥିଲା ଏବେ କିନ୍ତୁ କଣ କହିଲ ଆମର ବର୍ଷା ଡେଲି ହଉଛି ନା ସବୁଦିନ ବର୍ଷା ହଉଛି ତ ସେ ସେଥିପାଇଁ ଏତେ ଗରମ ଲାଗୁନି ଚଳିବ।
ହୁଁ।
ହୁଁ
ଗରମ ଦେଲେ ବି ଏବେ ସନ୍ଧ୍ୟା ବେଳକୁ ଥଣ୍ଡା ପବନ ବୋହୁଛି ଯେ
ହ ହୁଁ ହଁ ବଢିଆ ଲାଗେ।
ହଁ ହଉ ଠିକ ଅଛି ରହୁଛି ହଁ।
ହଁ ହଁ ହଁ।
ହଁ।
କାଟି ଦେ
ଆଜ୍ଞ